ହ୍ୟାଲୋ।
ହଁଲ ବୋଉ କହ କଣ କହୁ
କଣ କରଛୁ?
ଆ।
କଣ କରୁଚୁ?
ଡ଼ିଉଟିରୁୁ ଆଇଲି ଏବେ।
କଣ ଖାଇଥିଲୁ?
ଭାତ ଖାଇଥିଲି।
ଆଉ କଣ ଖ ଖାଲି ଭାତ?
ହଁ।
ଖାଲି ଆଉ ଯାହାନ୍ତି ତରକାରୀ ପତ୍ର କଣ କରିଥିଲେ? ଆରେ
ତରକାରୀ କଣ ଫୁଟା ଡାଲି ଫୁଟା କଦଳୀ ଆଉ କଣ।
ତୁ ଏଇନା ଏଇନା ଆସୁଚୁ କଣ ଧୋଇ ଧୁଆ ହେଇ ସାରିଲୁଣି ନା?
ହଁ।
ତୋ ଦେହ ପା ଭଲ ଅଛି ନା?
ହଁ।
ଆଉ ଚୁ।
ଏ ଯୋଉ
ହୁଁ।
ଆଉ ଗାଁରେ କାହାର ବାହାଘର ଫାହାଘର ତ ନାହିଁ ନା ର ଏବେ।
ନା ଆରେ ଗାଁରେ କାହାର ତ ବାହଘର ନାଇଁ ଇରା କେତେ ଏଇ ଯୋଉ ଗୋପାଳିହାର ହଁ ତା ଏଇ ଯୋଉ ଗୋଧି ପୁଅ ନୁହେଁ ନା?
ହଁ।
ଏହି କାହାକୁ ଧରିକି ପଲେଇ ଏଇଚି।
ବଡଟା?
ହୁଁ କାଳିଆ କାଳିଆ।
କାଳିଆ ବଡ ନାଁ ହେଲା ଚନ୍ଦନ ସାନ ନାଁ ହେଲା କାଳିଆ।
ସେ କାଳିଆ ଧରିକି ପଳେଇ ଏଇଚି।
କାଳିଆ ତ ଛୋଟ ପିଲାଟା।
ସେତ କହୁସୁନ୍ତି କାଳିଆ ବୋଳିକି ମୁଁ ଶୁଣିଚି ମୁଁ ଆଉ ଚିହ୍ନିନି।
ମାଲୋ କାଳିଆ ହଉଚି ଛୋଟ ପିଲାଟା ଏ କୁନି ପିଲାଟା।
କିଏ ଜାଣିଚି। ଆଉ ପାଗଳ ଘର ତା ମଝିଆ ପୁଅର ଯାଇଥିଲେ ଦେଖି।
ହଁ।
ପା ତା ସାନ ପୁଅ ଗୋଟେ ଧରିକି ପଳେଇ ଯାଇଚି।
ତ ଏମିତି କଣ ହଉଚ।
ହ
ଏମିତି କଣ ହଉଚ ନା ନା କଣ କରୁଛନ୍ତି
ଅଠର ବର୍ଷ ହେଇନି ତାଙ୍କର।
ଛୋଟ ଛୋଟ ଛୁଆ ଗୁରା
କଁ କରିବା।
ଚା
ଆଁ।
ମନକ ଆଉଠଷ
କିଏ ଜାଣିଚି କା କାଳିଆ ବୋଲି କହୁଚନ୍ତି।
ଚନ୍ଦନ ଟା ତ ଟିକେ ବଡ ହେଲାଣିି
କିଏ ଜାଣିଚିଲୋ ବାପ କହୁଚନ୍ତି ସବୁ। ସେ ରଜ ବାଟୁଆ ଦିନ ଧରିକି ପଳେଇ ଆସିଚି। ହଁ ଫେର୍ କଣ ଯାଇଥିଲା ଫେର୍ କଣ ଧରିବୁ କିଏ ଜାଣିଚି ମୁଁ ଜାଣିନି ଏମାନେ ସବୁ କଥାବାର୍ତ୍ତା ହଉଚନ୍ତି। ସେ ମତେ ଝରଣା କଇଲା। କାଲି କ ଆଜି କଥାବାର୍ତ୍ତା ହଉଥିଲେ କହିଲେ ଅଠର ବର୍ଷ ହେଇନାଇଁ ଧରିକି ପଳେଇ ଆଇଚି।
ଆମ କାଳିଆକୁ ତ ଅଠର ବର୍ଷ ହେଇନଥିବ।
ହଁ ସେଇ। ତାନେ ସେଇଆ ହେଇଥିବ ଅଠର
ଆକୁ ବି ଅଠର ହେଇନଥିବ ସେ ଯୋଉ ଆକୁ ବି ହେଇନଥିବ ଆକୁ ଗୋଟେ ହବନି ଅଥ
ପାଗଳ ପୁଅକୁ ଅଠର ହେଇନି କାଲି ଯୋଗିଆ କହୁଥିଲା ଏ କାଳିଆ
କାଳିଆକୁ ବି ଅଠର ହେଇନଥିବ ଏଟା ଛୋଟ ପିଲାଟା ଲୋ।
ସେଇତ ଛୋଟ ପିଲାର ତ ବ ଜାଣିଛୁ ନା ଛୋଟ ସାପର ବହୁତୁ ବିଷ। ସେ କାଳିଆ କି ଚନ୍ଦନ?
ଚନ୍ଦନ ତ ଟିକେ ବଡ଼ ହେଇ
କିଏ ଜାଣଚି? ଆଉ।
ତାଙ୍କ ଘରେ ପସଉଛନ୍ତି ନା ପସଇ ଛନ୍ତି?
କେଜାଣି ତାକୁ ଆଣିଥିଲା କି ଆଣିନେଇ ମୁଁ ଏତେ କଥା ଜାଣିନି ମୁଁ ତ ଘରେ ବ ରହିନି ମୋର କୁଆଡ଼େ ଯେମିତି ଜାଣି ତ ରାତିରେ କଣ ରୋଷେଇ କରିବୁ?
କଣ ଦେଖିଆ କଣ କରିବୁ ଆମର ଯେଉଁ ଯେବେ ଧାର
ଏଇ ତ ଭାଉଜ ନନା ଧିଆଙ୍କି ହାପି ନନା ଭାଉଜ ଧିଆଁଙ୍କି ଯିବି ଏ ତାଙ୍କ ଘରଟିକି ଜଗା ହାର୍ ଟିକି ଏଇ ସୁକ୍ରବାର ଦିନ।
ଏ ହାପି ନନା କହୁଥିଲା ମୁଁ ହଜାର ଟଙ୍କାରେ କିଣିକି ନେଇଯିମି। ତୁ ଗୋଟେ ନୂଆକି ଯିବୁ ତାଙ୍କର କେତେ ବନ୍ଧୁବାନ୍ଧବ ଥିବେ। ତା ସାଇ ଭାଇରେ ଦେବେ। ସିଏ ଆମକୁ ଏତେ ଦେଇକି ସାହାଯ୍ୟ କରିଛି କେତେ ଜିନିଷ ଦେଇଚି।
ଆଉ ତୁ ଏମିତି କନେ କଣ ହବ ମତେ ସେ ନନାଙ୍କୁ କହିବି ମୁଁ ପେଟିଏ ଲଡୁ ପେଟିଏ ଆଉ କୁହନ୍ତି ନିମକି ପେଟିଏ ପୁରୀ ଗଜା ପେଟିଏ ଆଉ ମିଠା। ଇଏ ପାଞ୍ଚ ପ୍ରକାର ହେଲା କଦଳୀ ନଡ଼ିଆ ଏମିତି ସାତ ପ୍ରକାର ହେଇକି କରିକି ନେଇକି ଯିବେ ଆଉ। ପେଟିଏ ପେଟିଏ ନହେଲେ ହାପି ନନା ଖାଲି ମତେ ପାଟି କରୁଛି ଆଜି।
କହୁଛି ଏତେ କରିବୁ ମୁଁ ପାଞ୍ଚ ହଜାର ଟଙ୍କା କେଉଠୁ ଆଣିବି ତୁ ଯୋଉ
ଆଉ ସେ ସିଏ ତାର କଣ? କେମିତି କଣ କରିବା ଆଉ କିଏ ଜାଣନ୍ତି ହାପି ଆଁ କଣ କହୁଛି?
ଅଁ ତୋ କଥା ଶୁଭିଲାଣି।
ଆଁ
କଣ କହୁଛୁ?
କଣ ବା ତୋତେ କହୁଛି କଣ କରିବେ ସେମିତି ସେ ମତେ ପାଟି କରୁଛି। କଣ କରିବା ସେମିତି ନନା କହିଲେ ସବୁ ଆଣିବେ। ଗୁରୁବାର ଦିନ ଆଣିକି ଛଣାଛୁଣା କରିଦେବେ ଯାହା ନେଇକି ଯିବେ ଆଉ।
କଣ କାରଣ?
ଆଁ
ଭାର ନେଇକି ଯିବେ?
ହଁ ହଁ।
ହଁ। ହଁ।
ହାପି ନା ଯାଇଛି ଡ୍ୟୁଟି।
ଆଃ
ସେ ଝିଅ
ପାକୁ ଦେଇ ଝିଅ
ହଁ
ହଁ ତେ ଭାଉଜ କତିରେ ତାର ଏ ଛାଡିକି ଯାଉନି ନୂଆ ମାଇଁ ନୂଆ ମାଇଁ ମତେ ଏଟା ଦିଅ ସେଟା ଦିଅ ତା କତିରେ ଯେତେବେଳେ ଆସଛି ଦି ତିନି ଘଣ୍ଟା ରହୁଛି ଗେହ୍ଲେଇ ହେଉଛିି ଭାରି ମାନି ଦେଇ ଗଲା ନା ଆଉ କାହିଁଲେ ମାନି ଦେଇ ଫୋନ୍ କରିନି ତୁ କଣ କହିଲୁ କି ମାନି ଦେଇକି
ନା ତ ମୁ କଣ କହିଲି
ନା ମାନି ଦେଇର ତା ଶାଶୁ ଦେହ ଖରାପ୍ ସେ ଏଇନା ଆସିବନି ଯୋଉଦିନ ଆସିବ ଆଉ ଆଉ କଣ ସନ୍ ତ ତାର ଯାଉଛି କଣ ର କରୁଛି ଟ୍ରେନିଙ୍ଗି ଯାଉଛି ଏ ଯେଉଁ ଏଇଟା କଣ ଯେ ଡୁବୁରି ଟ୍ରେନିଙ୍ଗି ଯାଉଛି ତାର ମାସେ ଟ୍ରେନିଙ୍ଗି ଯିବ
ହଁ
ହଁ ଏ ମାସେ ଟ୍ରେନିଙ୍ଗି ଯିବ ଆସୁ ତାର କଣ ସେଇ ପାଠରେ ମାସେ ଟ୍ରେନିଙ୍ଗି ଯିବ ତାପରେ ତାର ଯିବ ସେଠି ପାଠ ପଢି
କେଉଁଠିିକି
ସେ ସରାଙ୍ଗାରେ ପଢୁନିନା ଟ୍ରେନିଙ୍ଗି ଯିବ ମାସେ ତାର ତା ଏ ସେ ପାଠରେ ପା ଟ୍ରେନିଙ୍ଗି ଯିବେ ମାସେ ହଁ ବେ ପୁଅ ବେ ଏ ପୁଅ
ହଁ ହୁଁ
ତୁ ଲକ୍ଷ୍ମୀପୂଜା ବେଳକୁଲକ୍ଷ୍ମୀ ପୂଜା ବେଳକୁ ଆସିଲେ
ହୁଁ
ବୁଝିଲୁ ନା ତା ଲାଗି ଗୋଟେ ତେ ଭାଉଜ ଲାଗି ଗୋଟେ ତେ ଭାଉଜ ଲାଗି ଗୋଟେ କଣ ତ ସେଟା ସ୍ବେଟର ନା ଜାକେଟ୍ ଗୋଟେ ଆଣିବୁ ତାର ନାହିଁ ଯଦି ଶୀତ ଦିନିଆ କୁଆଡ଼େ ଯିବ ତାର ତ ନାହିଁ କିଛି ଗୋଟେ ଜାକେଟ୍ ଟେ ଆଣିବୁ ତା ନାଗି ଆରେ ହ୍ୟାଲୋ
ତା ଲାଗି ମୁଁ କାଇଁନେବି ହାପି ନାଙ୍କୁ କହୁନୁ ଗୋଟେ ଆଣିବେ
ହାପି ନା କତିରେ କ ହାପି ନା ଏତେ ଦୁରରେ ତୁ ହେଣୁ ଆଣିବୁ ହାପି ନା କେୋଁଠୁ ଆଣିବ ହାପି ନା କତିରେ ଭାଉଜ କହିନାହାନ୍ତିକି
ନା
ସିଏ ତୋତେ କହିବନା ରେ ବାପ ସେ ତତେ କୋଉ କୋ କଥାଟା କହିଛି ନା ଖାଲି ଗୋଲରେ ସିନା କହିଛି ମତେ ପଇସା ପଠା ସିଏ କହିବନା
ହଁ
ହଁ ଗେଲରେ କହୁଛି ଜନ୍ମଦିନରେ ପଇସା ଫୁଟ ରଜ ଖର୍ଚ୍ଚ ଦିଅ
କହୁନୁ
ଆଉ କଣ କହିବି କଣ ମୋ ଦେହ ତ ଭଲ ନାହିଁ ମୁଁ କଣ କରମି ମତେ ଚିନ୍ତା ନାଗିଲାଣି ଏଟା କାଇହିଁ ଆଜି ମୋଡି ହେଇଯାଉ ଚୁ ଯେ ଠିଆ ହେଲା ବେଳକୁ ମୋଡ଼ି ହେଇଯାଉଛି। କଣ ମୁଣ୍ଡ ବୁଲାଉଛି ଆ କଣ ଆଜି ଗୋଟେ ଅଲଗା ପ୍ରକାର ହଉଛି।
ଅଁ
ଭ୍ୟାକସିନ କାମ ଦେଲାନି।
କାମ ଦଉଛି ସେ ଗୋଡ ଟା କମି ଯାଇଛି ଗୋଦରା ପଡ଼ିଯାଉଛି ବା ଗୋଡ଼ଟା ପୁରା ନଥିଲା ଭଳିଆ ଗୋଡ଼ଟା ନାଗୁଛି ଅଣ୍ଟାଟା ଅଦରୁ ସେ ପିଚ ଟା ଯାହା ହଉଥିଲା ସେଟା ଟିକେ ଟିକେ କମି ଯାଇଛି। ସେ ମାସକ ପାଇଁ ମେଡ଼ିସିନ ଦେଇଥିଲା ତେଣୁ ଦଶ ଦିନ ପାଇଁ ମେଡ଼ିସିନ ପୁଅ ଆଣିଥିଲା। ଆଉ ସେ ଗୋଡ଼ଟା ଏମିତି ମୁଣ୍ଡଟା ଖାଲି ଯେମିତି ଠିଆ ହେଲା ବେଳକୁ ଯେମିତି ବାଙ୍କି ଯାଣିନାହାନ୍ତି ନା ଯେମିତି କାଣ୍ଡ ସେମିତି କାଣ୍ଡ ଟା ଯେମିତି ବାଙ୍କି ଯାଏ ସେମିତି ଦେହ ଟା ବାଙ୍କି ଯାଉଛି ଗୋଡଟା ପକେଇଲା ବେଳକୁ ଗୋଡ଼ଟା ମଡି ହେଇକି ପଡିଯିବି ଏମିତି ଲାଗୁଛି। ଆଉ ଗୋଡ଼ଟା ତ ସଜା ପାଇଁ ଗୋଦାରା ପଡ଼ିକି ରହୁଛି ନଥିଲା ଭଳିଆ ଗୋଡ଼ଟା।
ଆଁ
ହଁ ମୁଁ ହାପିନାଙ୍କ ସହ କଥା ହେଇ ହାପିନା କଣ କରୁଛନ୍ତି?
ହାପିନା ବା ଯାଇଛି ଡ୍ୟୁଟି ତାର ଆଜି ଏବି।
ହ
ସେ ରାତି ଏଗାରଟାରେ ଆସିବ ତାକୁ ଚାରି ପାଞ୍ଚ ଦିନ ହେଲା ଦେଇଥିଲେ ପାଞ୍ଚଟା ଦେଇ ଥିଲେ ରବିବାର ଦିନ ଦେଇଥିଲେ ରବିବାର ତାର ଜଣେ କାମ ଥିଲା ବୋଲି ଗଲାନି ସେ କୋଉ ସପ୍ତାହରେ ଗୋଟେ ଦିଟା ଗୋଟେ ତ ତାର ସେ ମଙ୍ଗଳବାର ଦିଅନ୍ତି। ଆଉ ନହନେ ତାକୁ ଅନ୍ୟ ବାଳି ଦିଅନ୍ତି ଯେ ତାର ତ କାମ ଥିଲା ରବିବାର ଦିନ ଗଲାନି।
ହଉ ହଉ ତାହେଲେ ରହ
ହଁ-ହଁ।